ହଁ ଆଜ୍ଞା।
କଣ କରୁଚ?
ଏଇ ଟିକେ ବୁଲାବୁଲି ଚାଲିଚି ଆଉ ଥଣ୍ଡା ପବନ ଟିକେ ଟିକେ ଦଉଚି ଟିକେ ବୁଲାବୁଲି ଚାଲିଚି।
ଆଉ ଖାଇ ଖୁଆ ସାଇଲଣି?
ନା ମ କଣ ଆଉ ସନ୍ଧ୍ୟାବେେଳ ଟା ଖାଇବୁ ଖାଇ ଖୁଆକି ଡ଼ିଉଟି ଯିବା।
ତମ ଆଡ଼େ ଜାମୁ କୋଳି ହେଇଚି ନା?
ହଁ ଜାମୁ କୋଳି ହେଇଚି ନା। ଜାମୁ କୋଳି ଖାଇନ କି ତମେ? ଖାଇଚ ତ ଆଉ।
ଆଉ କଣ?
ଏଇଭଳିଆ ତ ଚାଲଚି ଦୁଃଖ ସୁୁଖ ଜୀବନ ଚାଲିଚି ଆଉ।
ଏ ଆମ ଛାତ ଉପରୁ ଗୋଲାପଗଛ ଲାଗିଛି କି ବଢିଆ ଫୁଲ ଫୁଟିଚି।
ନାମ
ହଁ। ଆରେ ଗଛ ନେଇକି ଫୁଲ ଗଛ ଦେ
ଏଇନା କାଇଁ ଛାତ ଉପରକୁ ଯାଉଚ? ତମ ତମ ତମକୁ ମନା କରାହେଇଥିଲା ନା ସନ୍ଧ୍ୟା ବେଳେ ଛାତକୁ ସେପଟ୍ ସାଇଟ୍ କି ଯିବନି ବୋଲି।
ବଢିଆ ଫୁଲ ଫୁଟିଚି।
କୋଉ କଲର?
ହଳଦିଆ କଲର ଆଉ ଅରେଞ୍ଜ କଲର।
ଅରେଞ୍ଜ କଲର ସେଟା ନୁଆଁଟା ଗୋଲାପୀ।
ଗୋଲାପି। ନା ମ। ସେ କମଳା ଗୋଲାପି ମିିସା ବୋଧେ। ମିକ୍ସ ଟା ବୋଧେ ନୁହଁ।
ଛାତ ଉପୁରୁ ଯାଅନା ମଝିକି ପଳେଇ ଆସ ସାଇଟିକି ଯାଅନା।
ଏଇ ଶୁଖି ଯାଇନି ଯୋଉ ଫୁଲ ଗୁଡା ତାକୁ ଛିଡେଇ ଦବୁ ଅଧା ଅଧା ଯୋଉ ଆରେ ରୁ ଘଡିଏ ଏ ଫୁଲ ରା ଶୁଖି ଯାଇନି ଫୁଟି ସାରିକି?
ଏଇ ସକାଳୁ ଛିଡେଇବ ତମେ ଛାତସାଇଟିକି ଯାଅନି।
ସେରା ଅଧା ଅଧା ରୁ ଛିଡେଇଦେଲେ ସେ ସେଇଠୁ
ତମକୁ ମନା କଲି ନା ଛା ତ ସାଇଟି କି ଯାଅନି ଏଇନା।
ଆଉ ଯୋଉ ଆମ ଆଡରେ ଲାଗିଛି ନା ଲାଗିନି ତମ ବାଡିରେ ଲାଗିଛି ନା ଲାଗିନି କି କଲର ଲାଗିଛି?
ଆମର ନାଲିଆ ଲ ହେଛି ହଉ ସେ ହଳଦିଆ ଲାଗିଛି ନା ସେ କ ହୁଁ
ମନ୍ଦାର
ହୁଁ।
ଆଉ କମଳ କଲର ମନ୍ଦାର।
ହଁ।
ପିଙ୍କି କଲର ଗାଡା ପିଙ୍କ ର ମିନି ଆଉ ଫିକା ପିଙ୍କ ର ବଡ
ହଁ
ମୁଣ୍ଡାର ଆଉ ଲଗେଇଛି ଲଙ୍କା ମନ୍ଦାର। ସେଇଠି ଆମ ଅପା ବି ଆଣିକି ଲ ଲଗେଇଛନ୍ତି ଲଙ୍କା ମନ୍ଦାର। ହ ଆଉ ଗୋଲାପିକଲର ଗୋଲାପ ବହୁତ ସାରା ଫୁଲ ଗଛ ଆମ ଘରେ ଲଗେଇଛି।
ହଁ।
ହଁ। ଏଠି ଆଣୀକି ଲଗେଇ ନୁହନ୍ତା ସବୁ କରଛୁ ହେଲା ଏ ଯୋଉ ସବୁ ଛତୁଆ ହୁଏନି ଛୋଟ ଛୋଟ ଯୋଉ ଗଛ ନ ଥାଏ। ସବୁ ଲଗେଇ ପାଇଁ ଛାତଉପରେ ଥୋଇ ଏବେ କୁଣ୍ଡରେ ସେରା ଆଣିକି ଲଗେଇ
ହୁଁ। ତା ପାଇଁ କି କୋଣ୍ଡରେ ଲଗେଇବା ପ୍ଲାଷ୍ଟ କି ଗୁଣ୍ଡ ଲଗେଇଲେ ତ ପ୍ଲାଷ୍ଟ ଗୁଣ୍ଡ ଫାଟିଯିବି କଣ ଖରାରେ
ଆର୍ ଗୋଟେ ଗୋଟେ ଗଛ ଅଛି ନା ଯୋଉଟା କି ଘର ଭିତରେ ଲଗେଇ ରହିବ ରଖିବା ପାଇଁ
ହୁଁ ହୁଁ
ଏ ଏ ଆନୀ ଆ ଏଇ ଜେଡ ପ୍ଲାଣ୍ଟ ଆଉ ମନି ପ୍ଲାଣ୍ଟ ଆଣିକି ଲଗେଇ ଲେ ହେବ।
ହୁଁ
ସେ ଯାଇକି ପୁନ ଦେଖିକି ଫୁଲ ବିକ୍ରି ହଉଥିବ କଉଠୁ ଆଣିଲେ ହେବ। ଭଲ ଗଛ ଗୁଡା। ତବ ରଜରେ ପିଠା ହୁଏ ନା
ହୁଁ ପିଠା ହୁଏ।
କି କି ପିଠା ହୁଏ?
ରଜରେ ପୋଡ ପିଠା ହୁଏ।
ପୋଡାପିଠା ହୁଏ ପୋଡପିଠାର ରେସିପ୍ ତମେ ପୋଡପିଠା ଶିଖିଚ?
ହଁ ଶିକିଚ ଯେ ଟିକେ ଟିକେ।
ମୁଁ ଶିକିନି ଭାତ ଭାତ ଭାତ ହୋ ତି ବସେଇଲଣି ନା?
ହଁ ଭାତ ବସଚି।
ବସଚି ତାକୁ କିଏ ଦେଖାରେଖା କରୁଚନ୍ତି?
ବୋଉ ବୋଉ ଦେଖିକି ଏବେ ଗଲେନି କି ଘରୁ ବାଆରେ ବସ୍
ହୋଉ। ଉ
ବୋଉ ପା ଏବେ ଗଲେ। ପଦାକୁ ଦେଖଥୁଲେ।
ହଉ ଠିକଅଛି।
ହୋଉ ଆଉ ଯୋଉ କ୍ୟାପସିକମ ବିଇଟି ଆସିନେଇ
ହଁ।
କାଲି ତାକୁ ୟିପି ବନେଇବା। କ୍ୟାପସିକମ୍ ବିଟ୍ କାଟିକି ପିଆଜ ଫିଆଜ୍ ଫାଷ୍ଟ ପିଆଜ କାଟିବା। ତାପରେ କ୍ୟାପସିକମ୍ ବିଟ୍ ପୁରାଟିକି ରଖିଦବା ଛୋ-ଛୋଟ୍ ଛୋଟ ପିସ୍ କରିବା। ତେଲ ବସେ ପିବା ତାପରେ ପିଆଜ ପକେଇକି ଭାଜିଦବା ଟିକେ ପିଆଜ ହେଇ ଆସିଲେ ଗା ଗାଜର ଆଉ ଗାଜର ପକେଇିଲେ ବି ଭଲ ଲାଗି ବିଟ କ୍ୟାପସିକମ ପକେଇବା ଦୁଇଟି କ୍ୟାପସିକମ୍ ଟିକେ ହେଇ ଆସିଲେ ଲୁଣ ପକେଇଦବା। ଲଙ୍କାଗୁଣ୍ଡ ହାଲକା ଟିକେ ପ କେଇବା ୟିପି ମସଲା ପ ପକେଇବା।
ହଁ।
ଖାଇ ପାଣି ଦବା ହଁ ତାପରେ ୟୁପି ପକେଇବା
ହଁ
ପୁଇ ଢାକିବା ଟିକେ ହେଇଗ ଢାକ ଖେଳିଲେ ବୁଳେଇଦବା ଫୁଣିଗିବାେ ହେଇଗଲେ ଆମର ରେଡି ହେଇଯିବ ଆଉ ଭେଜିଟେବୁଲସ୍ ଯୋଉଟା କି ଦେହ ପାଇଁ ବହୁତ ଭଲ ଟେଷ୍ଟି ହେଲ
ହୁଁ।
ହଉ ଠିକ ଅଛି। ଆଉ ତମ ଆଡେ ପାହାଡ ଫାହାଡ କଣ କହିଲ?
ତ ମୁ ସାଧା ମମ ହଁ। ଆ ଏବେ କରିୁନଥିଲେ ୁଟ୍ୟୁବରେ ବିଡୋଟା ପୋଷ୍ଟ ଛି ତମେ ଦେଖିନ କି ମନ୍ଦିର ମର?
ହଁ ହଁ। ତମେ ଏ-ଛାତି କେେମାଁସିକି ଯଅ
ଚିକେନ ମୋମୋ ଶିଖିଛି ମ- ମ୍ ଯୋଉ ସାଧା ମୋମୋ ବି ଶିଖିଛି।
ବୁ-ବୁଧବାର ଦିନ ସ-ସଚିକେନ ମୋମୋ କରିବ।
ବୁଧବାର ଦିନ ହଉ କରିଆ।
ଆଉ ଚିକେନ ମୋମୋ କରିବା ହେଲା।
ହଉ।
ଆଉ ତାର ସାଇ ତିଷ୍ଟା ଦେଉ ଖା ଖାଆନ୍ତି।
ହାଇଟରେ ଯୋଉ ସ-ଖାଆନ୍ତି ତ-ଅଂ ଯୋଉ ହଟ ଶସ୍ତା ହଉ ଇଏଟା।
ହଁ ଡାକିଛ ଅସ୍କ।
କଅଣ ମନେପଡୁନି ହଁ ଭୁଲି ଯାଉଛି ଟିକେ ର ମମୋ ସେଥିରୁ ଚଟନୀ ଦିଟା ଥାଏ ମ। ଆରେ ସେଇ ଚଟଣିୀ ଟା ହେଲା ଟା ବିଲାତିରି ହୁଏ। ଫାଷ୍ଟ ଫ କାଉନି ବିଲାତି ମୁଁ କହୁସନ କଣ କେପଡ ବିଲାତିିନଟ ଆ ଅଁ ଗରମ ପାଣିରେ ଫୁଟା ଧୁଆ ବିଲାତି ପକେଇଚି। ତାଶ ତ ହେଲା ହଁ ଶୁଖିଲା ଲଙ୍କା ସେ ପାନେ ପଣି ଫୁଟେଇଦବ। ଆଉ ରସୁଣ ରସୁଣ ପା କୋଡ଼ଛେ ପେଇେ କୁଟେ ଦ । ସେ ପୁରା ସିଝିଯିବ। ଖୋଲଦେକି ଇ ଚୁପ୍ ଆ ତମର ସେ ଯଉ ଈଓଡାର। ବିଲାତିର ଚୋପା ଛଡେ଼ଇବି ଗୋଟେ ଗ୍ରାଇଣ୍ଡର ସେ ସେ ବିଲାତିଟାକୁ ସେ ଲଙ୍କା ଗୁଡା ଆଉ ସେଇ ଯୋଉ ରସୁଣ ପାଖୁଡା ଗୁଡା। ଆଉ ତମ ପାଖରେ ଧଣିଆ ଥିଲେ ବି ପକେଇବ ଧନିଆ ପତ୍ର। ଗ୍ରାଇଣ୍ଡିଙ୍ଗ କରିଦବ ଗ୍ରାଇଣ୍ଡିଙ୍ଗ କରିଦେଇି ଆଉ କହୁ ଗ୍ରାଇଣ୍ଡିଙ୍ଗ କରିସାରିବ ଗୋଟେ ପ୍ୟାନ୍ ଗୋଟେ କଡେଇ ନବ କଡେଇରେ ହାଲକା ଟିକେ ତେଲ ପୁଡ଼ିିବ ସେଥିରେ ଅଦା ର ସୁଣ ର ଛୋଟ ଗୁଣ୍ଡୁ ଗୁଣ୍ଡୁ କରିକି ଗ୍ରୁଧ ଭଳିଆ କରିଦେଇକି ଟିକେ ଟିକେ ଛେଚା ଭଳିଆ।
ଆଚ୍ଛା।
ଶୁଣ ଅଧା ପଡିବ। ସେଟା ଟିକେ ହେଇ ଆସିଲେ ଆଉ ଯୋ ସେଇ ଯୋଉ ଆମେ ଯୋଉ ସସ୍ ପନ ଯୋଉ ଗ୍ରାଇଣ୍ଡର ସବୁ ହେଇ ନ ଥିଲା କି ସେଥିରେ ଢାଳିଦେବା। ଢାଳି ଦେଇକି ସେ ଟିକେ ପଡିବ ଭିନେଗାର ଟିକେ ପଡିବ ସୋୟା ସସ୍ ଟିକେ ପଡିବ ଆଉ ଟମାଟର ସସ୍ ତମେ ଜାଣିଦେଇକି ପକେଇବ ରିବ ଲୁଣ ସ୍ବାଦ ଅନୁସାରେ ଲୁଣ ହେଇଗଲା ସେଇ ସେଇ ଯୋଉ ସସ୍ ଟା ହେଇଗଲା ରେଡି ଫୁଟ ଟିକେ ଟିକେ ଫୁଟିବା ପରେ ଟିକେ ଗାଢା କରିବ ଟିକେ ଭିନେଗାର ପଡିବ ଖଟା ମିଠା ଟେଷ୍ଟ ପାଇଁ ଅଛି। ଆଉ ସୋୟା ସସ୍ ପଡିବ ଏତିକି ରେ ହେଯିବ ସେଇଟା ରେଡି। ଆଜ୍ଞା।
ସୋୟା ସସ୍ ତ ଆମର ନାହିଁ ଘରେ।
ସୋୟା ସସ୍ ଥିଲା ନା କଣ ବା ନାହିଁ ନେଇ ଆସିବା ଗୋଟେ।
ହଉ।
ଓ ସୋୟା ସସ୍ ଟା ନେଇ ଆସିଲେ ହବ ଆଉ ମମୋସ୍ ଷ୍ଟପିଙ୍ଗ ଟ କେମିତା । ଯୋଉ ଗ୍ରେଟ ମୋମୋର ଯୋଉ ମସଲା ଟା। ତୁ ଗ୍ରେଟର ନାଇଁ ଗ୍ରେଟ କରିବାକୁ। ଯୋଗୁଡ଼ା ଅଦା ଫଦା ସେଇଥିରେ ହେଲା ଆଉ କୋବି ଦରକାର କାର ବନ୍ଧାକୋବି
ବନ୍ଧାକୋବି ଦରକାର ମୋମୋ ରେ।
ଯୋଉ ଏଥିରେ ସାଧା ମୋମୋରେ ବନ୍ଧାକୋବି ଦରକାର।
ହଁ ଚିକେନ ମୋମୋରେ ଚିକେନ ଟା କଣ କରିବ ଚିକେନ ଟା କେମିତି ମାନେ ପଶେଇବ। ହ୍ୱାଟ ତା ମାନେ କଣ୍ଟା କଣ୍ଟା ଚିକେନ ନା ମାଂସ ମାଂସ ଦେଖିକି ଅଣାଯାଏ?
ଯୋ ଯୋଉରାରେ ନଥିବ କଣ୍ଟା ଖାଲି ଯୋଉ ବାସ କଣ୍ଟା ଥିଲେ ବି ତ ଛୋଟ ମତେ ଚଳିବ ନହେଲେ ଖାଲି ତ ନର୍ ମାଲ୍ ବାଲା ନଥିବ ସେଥିରେ। କଣ୍ଟା ସେଇରା ହବ। ସିଜେଇବି। କୁନି କୁନି ପୁରୀ ସେପ୍ ପୁରା ପୁରା ଗୁପଚୁପ ସେପ୍ ର କୁନି କୁନି ବେଲା ହବ ସେ ମଝିରେ ସେ ଦିଆ ହବ ଦିଆ ହେଇକି ତା ଚାରିକର ଏମତି ଏମତି ଚପା ହବ।
ମଝିରେ ଖାଲି ସିଝା
ହଁ ମସଲା ମସଲି ଦିଆଯିବ। କରାହେବ ମସଲା ମସଲି ଟିକେ ତାପରେ ଦିଆହେବ।
ହଉ ତମେ ହଉଛି
ଆଉ ଦେଖିନ କି ତମେ ମୋ ମୋମୋ ବି ସବୁ ତ ଦେଖିନ ବୋଧେ ତମେ ୟୁଟ୍ୟୁବ୍ ରେ ଛାଡିଛି। ଦେଖିବ
ଆରେ ମୁଁ ଏମିତି ପଚାରିଦେଲିି ଆଉ।
ଓ ସବୁ ଶିଖିଚି ହେଲା। ସବୁ ଆରେ ଆଜି ଯୋଉ ଆଜି ଯୋଉ ଯୋଉ ବିହନର ଯୋଉ ବରାଟା ହେଇନଥିଲା? ଛା ଛାଣି ସାର ଦେଖିଲା ପରେ ମତେ ସେ ଚିକେନ ପକୋଡା ବାଗିଆ ଦେଖାଯାଉଥିଲା। ଦେଖାଯାଉନଥିଲା ଚିକେନ ପକୋଡା ପରିକା?
ହଁ।
ଆଁ ଭଲ ଟେଷ୍ଟ ଟେଷ୍ଟି ବି ହେଇଥିଲା। ସେଥିରେ ପିଆଜ ପକେଇଲେ ଯା ପିଆଜ ପକେଇଥିଲେ ଭଲ ଟେଷ୍ଟି ଲାଗିବନି। ତ ମ୍ୟାଡ଼ାମ ଫାଷ୍ଟ ଟାଇମ ପାଇଁ ଟ୍ରାଏ କଲ ନା ପିଆଜ ପଡ଼ିଆଟା
ହଁ ପିଆଜ ପଡ଼ିଆ ଟା ଫାଷ୍ଟ ଟାଇମ ଟ୍ରଏ ଆଉ କାହା କାହାକୁ ଦେଇଛ ସେ ବରା
ମୁଁ କାହାକୁ ଦେଇନି ଆଉ ବୋ ବୋଉ ବୋଉ ହୋଉ
କଣ ଖାଇଛନ୍ତି?
ଆଁ
ତୁ ଖାଇ
କେବେ ହେରା
ରୋହନ ଖାଇଛି ନା ନାଇଁ ପଚାରୁଛି ମୁଁ
ମୁଁ ଜାଣିନି ମୁଁ ଯଦି କାହାକୁ ଦେଖିନି ମୁଁ ଜାଣିନି ମୁଁ ତା ଅପାକୁ ଦେଇଥିଲି କଣ ସେ ଖାଉ ଭାଇ ମୁଁ ଜାଣିନି ଯଦି କାହାକୁ ଦେଇଚି
ଅହ ହଉ ଦେଖ ଆଉ କଣ କାମ ଭଲ କାମ ଅଛି ତମେ ଦେଖ
ହଁ ମୋର କାମ ଅଛି ମୁ ଯାଉଛି କହିବୁ ଟା ଟା।
ହଁ।
ତାଇ ନାଁ।
ହଁ ହଁ ଟାଟା।